ହ୍ୟାଲୋ।
ଲ
ହଁ।
ହ
ହ୍ୟାଲୋ ହଁ। କଣ କରୁଥିଲ ଦେଇ?
ଏଇ ରୁ କରା ଶଇଲାଣି ରୁଟି।
ରୋଷେଇ ସଇଲାଣି?
ତାର କରୁଛନ୍ତି ଆଉ।
ରୋଷେଇ ସଲାଣି?
ହଁ ସଫେଇ
ଖାଇବ କେତେଳେ?
ଆମର ଖାଉ ଖାଉ ଦଶଟା ଏଗାରଟା ଭାଇ ଆସିନାହାନ୍ତି। ଆସିନାହାନ୍ତି ସୁବାସ ଆସିିନୀ
ରୁଟି ସ ସମସ୍ତେ ଖର ବା ତୁ କି
ଆମର ଭା ଭାଇ ଖାଇବେ ଆଉ ସମସ୍ତେ ରୁଟି।
ଦାଦା ଭାତ ଖାଇବେ ଆଉ ଛୁଆ ସବୁ ରୁଟି ଖାଇବେ।
ନା ନା ବାପା ରୁଟି ଖାଇବେ ଆଜି ମଙ୍ଗଳବାର।
ଅହ।
ଏ ଦି ଭାଇ ତିନି ଭାଇ ତାଙ୍କର ଭାତ ଯିଏ ଖାଇବେ ଆଉ। ଆମେ ବାପା ବଉ ଆମେ ପୁଆ ସବୁ
ସବୁ ରୁଟି ଆଇବ।
ଆମେ ରୁଟି ହଁ
ଓହୋ ଆଉ ରଜରେ ଗାଁ କୁ ଯିବ ନା ନାଇ?
ହଁ ରଜ ହ ନଯିବ ହବ କେମିତି?
ପାଣି ଗୁଆ ଦିନ ଯିବ ନା ରଜ ଦିନ ଯିବ?
ଶୁକ୍ରବାର ଦିନ ପାଣି ବୁହା ପୂର୍ବ ଦିନ।
ଓହୋ।
ପାଣି ବୁହା ପୂ
ଆଠ ଦିନ ରହିବ ନା କେଦିନ?
ସେ ଆଉ ବର୍ଷ କେ ଥରେ ଯିବୁ ଆଠ ଦିନି ରହିବୁନି?
ଓହୋ ତ ସାନ ଝିଅ ଆସିବ ବୋଧେ?
ଆ ସିଏ ଆସିଲା କଣସ ଆଉ ରଞ୍ଜ ଆନି
ଓହୋ।
ତା ବଡ ଜା ଯାଇଛନ୍ତି ତାଙ୍କ ବାପ ଘରକୁ ଶାଶୁ ଦେହ ଖରାପ ସେ ଛାଡିକି ଆସିବ କେମିତି ସେ ଆସିପାରିବ ନି। ବରଂ ଆସିକି ଖାଲି ବୁଲିକି ଯଦି ଯିବ ଆମ ଜ୍ୱାଇଁ ଅଛି ପଦାରେ ସିଏ ଆସିଲେ ଆସିକି ଖାଲି ବୁଲିକି ଯିବ।
ଓହୋ।
ସିଏ ବାଙ୍ଗାଲୋରରେ ଅଛି ନା ସିଏ ଆସିନେ ଖାଲି ବୁଲିକି
ଆଉ
ତୁମର ଖାଇଲନି ନା?
ନା ଖାଇନୁ ଖାଇମୁ ଦଶଟା ବେଳେ।
ହଁ ହଁ।
ଭାବୁଛି ଜିମି ଯେ ରଜରେ କିନ୍ତୁ ରଜ ବାସି ଦିନ ଯିମି ମା ଯିବେ ବେଲ ବାଳି ଆସିଲେ ଯାଇଁ ଜିମି।
ଓହୋ ରଜ ବାସି ଦିନ ଯିବୁ।
ହଁ ସେ ଯିବେ ବା ତାଙ୍କ ଗାଁକୁ।
କଣ କହିଲ ଦେଇ। ଶୁଭୁନେଇ କୋଉଠି ଅଛ।
ବାହାରେ ଅଛି ବାହାରେ।
ଓହୋ। ଗରମ ହଉଛି ନା ନା ଆଠ ଦିନ ନୁହେଁ। ପୁଅ ଟ୍ୟଉସନ୍ ଯାଉ ପୁଅ ଟ୍ୟଉସନ୍ ଯାଉଛି ଆଉ ଆଠ ଦିନ ରହିମି ନେଇଁ। ହେଇ ସେ ଦେଖିଆ ପାଁ ଞ୍ଚ ଦିନ ହଁ ଦିନ କିନ୍ତୁ ପାଞ୍ଚ ଦିନ କହୁ କହୁ ଆଠ ଦିନ ହେଇଯିବ।
ଆ ଛୋଟ ଛୁଆ ଏଇନା ଆଉ।
ହଁ ସେ ଏଇନା ପାଠ ଧରୁଛି ନା ସେ ଏଣେ ତେଣେ ରହିଗଲା ବେଳକୁ ପୁଣି ଆକୁ ଭୁଲି ଯାଉଛି। ପୁଣି ଆଉ ତାକୁ ପୁଣି ପ ପଢେଇବା କଷ୍ଟ ହେଇଯାଉଛି।
ହଁ।
ନାନି ଘରୁକୁ ପଳେଇନି ତିନି ଦିନ ପୁଣି ଆଜି ତାକୁ ପୁଣି ସେଇରାକ ରିଭାଇଜ କରୁ ପୁଣି ସେଗୁରା ପଢା। ସେ ରଜରେ। ରଜରେ ଯାଇଥାନ୍ତି ପାଣିଗୁଆ ଦିନ ଆମ ପପି ଆସିଛି କାଲି ଯାଇଥାନ୍ତି। ଯେ ମାଆ କହିଲେ ମୁଁ ଯିମି ରଜରେ ଆଉ କଣ କହିିମି ତାଙ୍କୁ। ଯା ଆସି ସାରନ୍ତୁ ମୁଁ ଯିମି ଆଉ।
ହଁ ସେ ଆସନ୍ତୁ ତାଙ୍କ ଗାଁରେ ବି ଭଲ ରଜ ହଉଛି।
ହଁ ତାଙ୍କ ଗାଁରେ ବି ରଜ ହଉଛି ଆମ ଗାଁରେ ବି ରଜ ହଉଛି। ସିଏ ଯାଇନାହାନ୍ତି ଦିଇ ବର୍ଷ ହେଲାଣି ଯାଆନ୍ତୁ ଆଉ।
ହଁ।
ହୁଁ। ସିଏ ଗନେ ରହିବେନି ଦି ଦିନ ରହିକି ପଳେଇ ଆସିବେ।
ସେ ଯଦି ଆସିଲେ ତୁ ଯିବୁ।
କଣ କହିଲ ଦେଇ।
ସେ ରହିକି ଆସିଲେ ତୁ ଯିବୁ।
ହଁ ମୁଁ ସେଇ ର ରଜ ବାସିଦିନ ଯିମି। କଣ କହିଲ ଦେଇ।
ତା ମାନେ ସିଏ ଦି ଦିନ ଆଗେ ଯିବେ
ହଁ ସେ ଆସନ୍ତୁ ଆଉ।
ହୁଁ। ସେ ଜଣଙ୍କ ପରେ ଜଣେ ଯିବ ଆଉ ଏକାଥରେ ସବୁ ଗଲେ ହବ କି।
କଣ କହିଲ।
ଜଣ ଙ୍କ ପରେ ଜଣେ ଯିବ ଏକା ଥରେ ସବୁ ପଳେଇନେ ହବ କି।
ଏକା ଥରକେ ଏ ବାପା ଖାଇବାକୁ ଅସୁବିଧା ଗାଈ ବାଛୁରି ସବୁ
ହୁଁ ଏଇନା ଗାଈ ଦୁହଁଳ ହଉଚିନା ବେ ନା।
ହଁ ଗାଈ କ୍ଷୀର ଦଉଛି ଯେ ଅଳ୍ପ ଦଉଛି। ଟିକେ ଟିକେ କ୍ଷୀର ଦଉଚି ଚା ବସେଇବାକୁ ହଉଚି ଆଉ।
ଓହୋ।
ଗୋଟେ ଗାଈ ରା କ୍ଷୀର ଦବ ଟିକେ ଟିକେ। ଟିକେ ଟିକେ ଖୀର ଦଉଚି। ମୋ ପୁଅ ଟା କ୍ଷୀର ଖାଏନି। ନା ସେ କ୍ଷୀର ଟୋଟାଲି ଖାଏନି, ସେ ଚା ଚା ପଛେ ପିଇବ, କିନ୍ତୁ କ୍ଷୀର ଖାଇବନି।
ଓହୋ ଏତେ ଅମଳ କରିଦେଇଚି ଚା ପିଉଛି କ୍ଷୀର ଖାଉନି।
ଭାଇ ପଳେଇଛନ୍ତି?
ନାଲୋ ଘରେ ଅଛନ୍ତି କାଲି ସକାଳୁ ଯିବେ। ଭୋରୁ ବୁଲି।
ଓହୋ
ଯାଇଥିଲେ ଏବେ ଡ଼ିୟ୍ଯୁଟିରୁ ଆସ୍
ତ ଯାଏ।
ରଜ ସମସ୍ତଙ୍କର ଆସ।
ଆଜ୍ଞା ଦେଇ ସିଏ ଆସିପାରିଲେନି। ହଁ ମୁଁ ମନା କଲି
ହଁ ହଁ ଓହୋ।
ସିଲେଇ ଦେଖିତେ ନା?
ହଁ ରଜରେ ସିଲେଇ ହଁ।
କଲେ ଲାଷ୍ଟ ରଜ ଦିନ ଆସିବେ ଗୋଟେ ଦିନ ଲାଷ୍ଟ ଆସି ଦିନ
ହଁ ହଁ ଆମର ତ ସେଇ ସାହିରେ ଚାରି ଦିନ ରଜ ହବ। ରଜ ବାସି ଦିନ ବି ମେଲୋଡି ହବ।
ଆସନ୍ତାନି କି?
ଓହୋ ଆଉ
କଣ କହିଲ ଦେ
ଗାଁ ରେ ଯିଏ ସିଏ ଆସିବ।
ହଁ
ହଁ ଗରମ ଲାଗୁଚି ନା?
ମୁଁ କହିଲି ଗରମ ଲାଗୁଚି ନା?
ହଁ ଗରମ ଲାଗୁଚି।
ଗରମ ତ ଜୋରେ ହଉଚି ଆଉ। ବା ହଁ ଏ ଏସି ରେ କଣ ସବୁବେଳେ ରହୁଚୁ? ଖରାବେଳେ ଟା ଟିକେ ଦିଆହଉଚି। ରାତିରେ ଟିକେ ଦିଆହଉଚି।
ଗରମ ଲାଗିବନି ନା ଗରମ ଦିନିଆ। ହୁଁ
କଣ କହିଲ ଦେଇ? ଆଉ ତମ ରୁୂପାଲି?
ମୁଁ କହିନି ଖରା
ରୂପାଲି ନା କଣ ତା ନା? ଦୀପାଳି ନା କଣ? କଣ କରୁଚି?
ହଁ ହଁ। ଦୀପାଲି ଆଉ ରୂପାଲି
କି ଓହୋ।
ଆ
ସେ ରୋଷେଇ କରୁଚନ୍ତି ନା?
ହଁ।
ଓ ହୋ
ଓହୋ ରୁଟି ଫୁଟି ସବୁ କରୁଚନ୍ତି ଆଉ ତମେ ରୁଟି କରୁଚ ଦିଜା
ତାଙ୍କର ବେଲିଲେ ମୁଁ ଶେକିଦେଲିି ସେ ଶେକିଲା ଯେ ଆଉ ବସିକି ଶେକୁଚୁ ଆଉ ଆର
ଆଉ ସେଇଥିପାଇଁ ସେଇଠି ପଦାରେ ତରକାର ଟା ଦେଇ
ଓ ହ ଖାଉ ଖାଉ ରାତି ଦଶଟାରେ ଖାଇବ। ଧର ଖାଇକି ଉଠୁ ଉଠୁ ଏଗାରଟା ହେଇଯାଉଥିବ।
ଦିନେ ଦିନ ତ ଖାଇ ବସି ବସି ଏଗାରଟା ହେଉଛି ଖାଇକି ଉଠୁ ଉଠୁ ଏଗାରଟା କଣ।
ଓହୋ ମାନେ ଖାଇବା କର୍ତ ରୁ ଉଠିକି ଶୋଇବାକୁ ଗଲା ବେଳକୁ ବାରଟା। ଖରା ଦିନଟା ସେମିତି ହବ ପୁଣି ଶୀତ ଦିନ ହଉ ସେ ସାଢ଼େ ଦଶଟା ଏଗାରଟା ଭିତରେ ଖାଇକି ଶୋଇବ।
ଖରାଦିନ ତ ରୋଷେଇ ସରସରକା ହେଇଯାଉଛି ରାତି ସାଢେ ନଅଟା ଆଉ।
ହଉ ହଉ ରଖିଦେ ଟିକେ କାମ ଅଛି।
ହଉ ହଉ ମୁଁ ଯାଏ ପୁଅକୁ ଖୁଏଇ ଦେମି ଆ
ହ ହଉ।
ଭାତ ଖାଇବି।